ହାଲୋ। ଆଜ୍ଞା ନମସ୍କାର୍, ଆଉ କେମିତି ଅଛନ୍ତି?
ମୁଁ ତ ଭଲ ଅଛି, ଆଉ ଆପଣ?
ଆ ମୁଁ ମଧ୍ୟ ଖୁବ୍ ଭଲ ଅଛି, ଆଉ କଣ କରୁଥିଲେ ଆପଣ ଏବେ?
ବେ ଏବେ ବୁଲାବୁଲି କରୁଛି ଆଉ।
ବସି ଯାଆନ୍ତୁ ଆପଣ ଟିକେ ଭଏସ୍ ଟିକେ ଆସୁନି ଆପଣଙ୍କର। ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ବସିଯାଆନ୍ତୁ, ଆଜ୍ଞା ଆପଣଙ୍କ ଭଏସ୍ ଟି ଏବେ ଆସିଲା ଆ ପଣ ଆଉ ଆପଣ ବୋଧେ କରୁଚନ୍ତି
ମୁଁ ଏବେ ଜଷ୍ଟ ବୁଲାବୁଲି କରୁଚି ଏବେ ଆଉ। ଆପଣଙ୍କ ଭଏସ୍ ମଧ୍ୟ କ୍ଲିଅର୍ ହଉନି।
ଆପଣ ବସି ଯାଉନାହାନ୍ତି ଗୋଟେ ଜେଗାରେ। ଆସୁଛି ମୋ ଭଏସ୍ ଆସିଲା ଆଜ୍ଞା ଆସିଲା ଆପଣଙ୍କୁ ଭଏସ୍?
ଆଜ୍ଞା।
ତାପମାତ୍ରା ବଢି ଯାଇଚି ସେଥିପାଇଁ ଗୁଳିୁଗୁଳି ହଉଚି, ସେଥିପାଇଁ ମୁଁ ଟିକେ ବାହାରେ ବସି ଅଛି ଏବେ। ବସିକି ଟିକେ ବାହାରର ପବ ନ ମଳୟ ଏବଂ ମୋ ସାମ୍ନାରେ ବା ଆକାଶେରେ ଚନ୍ଦ୍ରଟି ପଡିଛି ସେୟକୁ ଦେଖୁଅଛି, ଆପଣ କଣ
ଭାତ ଆଉ ମାଂସ।
ଆଜ୍ଞା ଆ ଆପଣ ଏବେ ଏଇଟା
ଏବେ ଭାତ ମାଂସ ଖାଇକି ଆସିଲି।
ଆଜ୍ଞା। ଆଉ ମୁଁ ମଧ୍ୟ ଏବେ ଟିକେ ଯେହେତୁ ଭଲ ଲାଗୁନି ସେଥିପାଇଁ କିଛି ଖାଇ ନାହିଁ ପରିବର୍ତ୍ତନ ଯୋଗୁ ମୁଁ ଦେହ ଟି ଭଲ ଲାଗୁନି ଖାଇନି ଆପଣ ଜାଣିଥିବେ ଯା ହତୁ ଆମେ ଓଡିଆ ଆଜ୍ଞା, ହାଲୋ।
ଆଜ୍ଞା।
ଆଜ୍ଞା, ଯେହେତୁ ଆମେ ଓଡିଆ ସେଥିପାଇଁ ଆମର ଜାଣିଥିବେ ଆ ପରେ କାର୍ତ୍ତି
ଆଜ୍ଞା ଆପଣଙ୍କ ଭଏସ୍ ଉଁ ଆପଣଙ୍କ ଭଏସ୍ ଟା ଆସୁନି।
ଠିକ୍ସେ ଆସୁନି ଆଜ୍ଞା। ରୁହନ୍ତୁ ଟିକେ ଲାଇନ୍ ରେ ରୁହନ୍ତୁ, ଆସିବ ସେ ଏବେ?
ଆଜ୍ଞା ଆଜ୍ଞା।
ଶୁଣନ୍ତୁ ଯେହେତୁ ଆମେ ଓଡିଆ ଆଉ ଓଡିଆ ଆପଣ ଜାଣିଥିବେ କାର୍ତ୍ତିକ ମାସ
ଆଜ୍ଞା।
କାର୍ତିକ ମାସ, ପଞ୍ଚ ଆଜ୍ଞା ପଞ୍ଚୁକ ପାଞ୍ଚ ଦିନି ଆପଣ ବି ମଧ୍ୟ ଜାଣିଥିବେ
ଆଜ୍ଞା।
ପଞ୍ଚୁକୁ ପାଞ୍ଚ ଦିନ କେ କେତେ ମନୋହର ଏବଂ ସୁନ୍ଦର ଭାବେ ଆମେ ଆ ପାଳିଥାଉ ଆପଣ ମଧ୍ୟ ଜାଣି ଯେହେତୁ ଆମ ଗ୍ରମର ଆପଣ ଆମେ ଦୁହେଁ
ମୁଁ, ଆପଣ ଶୁଣନ୍ତୁ ମୁଁ କହୁଛି ଆ ଆମ ଗ୍ରାମରେ ତ ଆପଣ ଜାଣିଥିବେ। ଆମ ଗ୍ରାମରେ ବି ଆପଣ ବାସ କରନ୍ତି ଯେ ଆମ ଗ୍ରାମରେ ପଞ୍ଚୁକ ବେଳେ ବହୁତ ବଡ ପର୍ବ ଲାଗେ ପାଞ୍ଚ ଦିନ ଯାକ ସଜାସଜି ରେ ବିତିଯାଏ। ଏଇ ସଜାସଜି ରି ମଧ୍ୟରେ ଆମେ ମଧ୍ୟ ବହୁତ୍ ଛୋଟ ଛୁଆ କି ବଡ ବଡ ଛୁଆ ଆସିକି ଭାଗ ନିଅନ୍ତି। ମୂର୍ଯ୍ୟ ପକାଠୁ ଆରମ୍ଭ କରି ସବୁ ଯାଙ୍କେ ଆମ ଗ ଠାକୁରାଣୀ ପାଖରେ ହୁଏ।
ଆଜ୍ଞା। ଆପ୍ ଆପ, ଆଜ୍ଞା ଶୁଣନ୍ତୁ ମୁଁ କହୁଛି। ପଞ୍ଚୁକ ଏ ଯେ କାର୍ତ୍ତିକ ମାସରେ ଆ ମାସ ଯ ଅ କାର୍ତ୍ତିକ ମାସ କେଉଁକୁ କାହିଁକି ପାଳନ କରାଯାଏ ସେଇ ମା ସ ସେଇ ମାସଟି ପ୍ରତେକେ ମହିଳା ପୁରୁଷ ଏବଂ ଅ ସମସ୍ତେ ଭା ଓଡିଶି ଓଡିଶାର ବ୍ୟକ୍ତି ମାନେ ବିଶେଷ ମାନେ ସମସ୍ତେ ଆମିଷକୁ ବର୍ଜୁ ବର୍ଜି କ ବର୍ଜି କରିଦିଅନ୍ତି। ମାନେ ବର୍ଜନ କରନ୍ତି ଆ ଏବଂ ଆ ନିରାମିଷ ଖାଆନ୍ତି ବିନା ପିଆଜ ରସୁଣ ଖାଆନ୍ତି। ଖାଇକି ସେ ଆ ପଞ୍ଚୁକ ମ ମାସେ କି ପୁରୁଣା ଯେହେତୁ ପୂର୍ବ କାଳରେ କିଛି ଥିଲେ। ଜେସ ସ ପୂର୍ବ କାଳେ କିଛି ଲୋକ ଥିଲେ। ମାନୁଥିଲେ ଯେ ଆ ସମ ସମସ୍ତ ମାସରେ ଆମିଷ ଖାଇ ସେଇ ମାସଟି ଆମିଷ ନ ଖାଇଲେ ଆଉ କିଛି ଆ ଧର୍ମ ସେ କରିଥାନ୍ତି। ସେଇ ଧର୍ମ ଏଇଟାକୁ ଧର୍ମ ମାସ ମଧ୍ୟ କୁହାଯାଏ। ଏଇ ମାସରେ ଅ ସେ ମାଷଟି ଯାକ ଧର୍ମ କଲା ପରେ। ସେଇ ପଞ୍ଚୁକ ପାଞ୍ଚ ଦିନ ଅ ରାତ୍ରିରୁୁ ଉଠି। ଅ ଶିବଙ୍କର ଯେହେତୁ କାର୍ତ୍ତିକ କାର୍ତ୍ତିକଙ୍କ ସ ଶିବଙ୍କ ପୁତ୍ର କାର୍ତ୍ତିକ। ଶିବଙ୍କ ମନ୍ଦିର ଯାଇ ଶିବଙ୍କୁ ପୂଜା କରାଯାଏ। ଆ ବେଲପତ୍ର ଚଢାଯାଏ ଏବଂ ବିଭିନ୍ନ ପ୍ରକାରର ପୂଜା କରାଯାଏ ଆପଣ କଣ ଜାଣିଛନ୍ତି କୁହନ୍ତୁ ପଞ୍ଚୁକ ବିଷୟରେ?
ଆପଣ ଯୋଉ ପଞ୍ଚୁକ କଥା କହିଲେ, ମୋର ଗୋଟେ ସୁନ୍ଦର କଥାଟେ ମନେ ପଡିଲା ଏଇ ମ ଏହା ଏମ ପୁରାଣରେ ବର୍ଣ୍ଣିତ ଅଛି।
ଆଜ୍ଞା।
ଆ, ଆଗରୁ କଥା କହିବା ଲୋକଙ୍କ ପୁରାଣ ଅନୁସାରେ ଦିନେ କାର୍ତ୍ତିକଙ୍କ ମାସ ପଡି ଥିବାରୁ ଗଣେଶ ନିଜେ ମାଇଁ ଶିବଙ୍କୁ ଶିବ ଠାକୁରଙ୍କୁ ପ୍ରାର୍ଥ ର୍ଚ୍ଚନା କଲେ ଯେ ଏ ଆ କାର୍ତ୍ତିକ ଭାଇଙ୍କର ତ ଗୋଟେ ମାସ ପଡୁଛି। ମୋର କାହିଁ ଗଣେଶ ମାସ ପଡୁନାହିଁ। ଏହାକୁ
କୁହନ୍ତୁ?
ସେଥିପାଇଁ ସତୀ, ସତୀ ତାଙ୍କୁ ଗୋଟେ ଭଲ କଥାଟେ କହିଲେ। ଯେସେ ତାଜେଷ୍ଠ ଭାତା ତାଙ୍କ ତାଙ୍କରହିଁ ମାସଟା ପଡ଼ିବ। ତମେତ ଛୋଟ ଅଛ ତମ ତମ ତଳେତ ସମସ୍ତେ ଦେବ ସେ ଓମ୍ ରୁ ଗଣେଶ ଓମରୁ ଗଠିତ ହେଇଥିଲେ ତାଙ୍କ ତଳେ ସବୁ ଦେବ ଦେବତା। ସେଥିପାଇଁ ସେ ସମିସ୍ତିଙ୍କ ଉପରେ ସେଥିପାଇଁ ତାଙ୍କର ମାସଘ ମାନେ କହିବା ସମ୍ଭବ ନୁହେଁ ସେଥିପାଇଁ କାର୍ତ୍ତିକ ମାସ କରାଯାଏ ସେ ଯାହା କହି ସତି ଉଁ ଗଣେଶଙ୍କୁ ସମ୍ବର୍ଧନା ଦେଇଥିଲେ।
ଆଜ୍ଞା ଆମେ ଆମେ ଯେହେତୁ ଆମେ ଗ୍ରାମରେ ବାସ କରୁ ଆମେ ପଞ୍ଚୁକ ପାଞ୍ଚ ଦିନି କିପରି ପାଳୁ ଆପଣ ମଧ୍ୟ ଜାଣିଥିବେ ମୁଁ ସେଇ ବିଷୟରେ କିଛି କହୁଚି ଆପଣଙ୍କୁ ପଞ୍ଚୁକ ପାଞ୍ଚ ଦିନ ପ୍ର ହୁଏତ ଆପଣ ଆମେ ପ୍ରଥମ ଦିନ ଆମେ ପ୍ରଥମ ଦିନ ଆ ଯେହେତୁ ଆମର କୀର୍ତ୍ତନ ମଣ୍ଡଳୀ ଅଛି ସେକୀର୍ତ୍ତନ ମଣ୍ଡଳୀ ଆମେ ଅଭ୍ୟାସ କରୁ। ଅଭ୍ୟାସ କରି ସେଇ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଆମେ ଅଭ୍ୟାସ କରୁ ପଞ୍ଚୁକ ପର୍ଯ୍ୟନ୍ତ ପଞ୍ଚୁକ ରାତିରୁ ଆମେ ଚାରି ଦିନି ଆଃ ଚାରି ଘଡ଼ିରୁ ଉଠି ଆ ସ୍ନାନକରି ଭଲସେ ସ୍ନାନକରି ଆ ଭଲ ମନରେ ଆଁ ଆପଣ ଜାଣିଥିବେତ ଆପଣଙ୍କର ଆମର ଯୋଉ ଆମର ଯୋଉ ଧୋତି ଆଉ ଏବଂ ଆଉ ବସ୍ତ୍ର ଗୁଡ଼ିକୁ ପିନ୍ଧି ନୋଉ ପିନ୍ଧି ନେଇଁ ଆ ସମସ୍ତ ଘରକୁ ଯାଇ ସମସ୍ତିକି ମାନେ କୀର୍ତ୍ତନ ଦଳୀୟ ପିଲାମାନଙ୍କୁ ସମସ୍ତ
ଆପଣ ଯୋଉ ଏଇ କଥା କହିଲେ ମୋରବି ଗୋଟେ ଭଲ କଥାଟେ ମନେ ପଡ଼ିଲା ମୁଁ ନିଜେ କୋ ମ୍ପ ମଧ୍ୟ ଏଇ ମପଞ୍ଚୁକରୁ ଦର୍ନ କରି ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଯାଆନ୍ତି ଏଇଥିରେ।
ଆଜ୍ଞା।
ଏହା ଗୋଟେ ଭଲ କଥା।
ଆଜ୍ଞା ସମସ୍ତେ ସଂଗଠିତ ହେଇ ଆମେ ଯେତେବେଳେ କୀର୍ତ୍ତନ କରି ବାହାରୁ କିମ୍ବା ଯାଉ କୀର୍ତ୍ତନ ସମସ୍ତ ସଂଗଠିତ ହୋଇ କୀର୍ତ୍ତନ କରି ଆମେ ଅସ ଶିବଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଉ। ଶିବଙ୍କ ମନ୍ଦିର ପାଖରେ ଆଳତି ସମୟରେ ଆମେ ସେଠି କୀର୍ତ୍ତନ କରୁ ଏବଂ କୀର୍ତ୍ତନ କରି ଶିବଙ୍କୁ ଶିବଙ୍କୁ ଆନନ୍ଦିତ କରିବା ପାଇଁ ଉଲ୍ସିତ କରିବା ପାଇଁ ସମସ୍ତଙ୍କର ନିଜ ନିଜ କିଛି ଆଁ ମାନସିକ ଥାଏକିି ଏଇୟା ମତେ ମିଳିଯାଉ ସେଟା ମିଳିଯାଉ ସେ ସମସ୍ତଙ୍କ ମାନସିକ କିଛି କିଛି ଥାଏ ସେଠି ଆମେ ପୂଜା ଆଳତି ପର୍ଯ୍ୟନ୍ତ ରହୁ।
ଏମିତିକି ସବୁ କେଇ କିଛି ମିଳିଗଲେ କିଛି କେହି କର୍ମହିଁ କରନ୍ତେନି। କର୍ମହିଁ ଭଗବାନ୍ ଆପଣତ ଜାଣିଥିବେ ଆପଣ ଜାଣିଥିବେ ମନ୍ଦିରକୁ ଗଲେ କିନ୍ତୁ ଶୁଣନ୍ତୁ ଆମ ବହୁତ୍ ମାନେ ଅ ଛନ୍ତି ମୁଁ ଆ ସେମାନେ ମାସ ଗୋଟେ ମାସ କୁହନ୍ତିଯେ ଆମେ ପାପ କରିବୁନି ଆମେଟୋଟାଲ ଆମକୁ ମିଳିଚି ସ୍ଵର୍ଗ ମିଳିବ ଏହା କଣ ସମ୍ଭବ?
ନାଇଁ ଏହା ସମ୍ଭବ ନୁହେଁ କର୍ମ କର୍ମ ସହିତ ଏଇଟା କରିବେ ଆଜ୍ଞା କର୍ମ ସହିତ ଏଇଟା କରିବା ଉଚିତ୍। ଆଉ ସେଠୁ ଆମେ ଆପଣ ଜାଣିଚନ୍ତି ସେଠୁ ସରିଲା ପରେ ଆମେ ଗ୍ରାମ ଭ୍ରମଣ କରୁ। ସମସ୍ତ ଦେବୀ ଦେବୀତାଙ୍କ ପାଖକୁ ଯାଉ ସେଠି ମଧ୍ୟ କୀର୍ତ୍ତନ କରୁ କିଛି ଗା ଗି ଗୀତଗାଉ ଏବଂ ସେଥି ମଧ୍ୟରେ ଅଭ୍ୟାସ ହୁଏ। ଅଭ୍ୟାସ ହେଇ ଆପଣ ଆମେ ସେଠୁ ପ୍ରତ୍ୟେକ ଦିନ ଆମେ ଏଇ ସମୟରେ ଯାଉ ଏବଂ ଆପଣ ଜାଣିଥିବେ ମଠ ମଠ ପାଖରେ ଆମେ ମଧ୍ୟ
ଶୁଣନ୍ତୁ ଶୁଣନ୍ତୁ ଆପଣ ଯୋଉ କା ସବୁ ମାସ ହତ୍ୟା ଲୋକଙ୍କୁ ହତ୍ୟା କରି ମଧ୍ୟ ଯୋଉମାନେ ପାଳନ କରୁଛନ୍ତି କା ର୍ତ୍ତିକ ମାସ ତାଙ୍କ ବିଷୟରେ ଆପଣ କଣ କହିବାକୁ ଚାହୁଁଛନ୍ତି ତାଙ୍କ ଏଇଟା କାର୍ତ୍ତିକ ମାସ ଗଲେ କଣ ତାଙ୍କ ପାପ ଧୋଇ ହେଇଯିବ!
ଏପଟ ତ କିପରି ହେଇପାରିବନି କିପରି ହବ ଏପରି ଆପଣ ଯଉ କହୁଛନ୍ତି ସବୁ ମାସରେ ଆ ଜୀବ ମାନଙ୍କୁ ହତ୍ୟା କରି ସେଇ ଗୋଟିଏ ମାସ ଯଦି ଆପଣ ଯିବ ହତ୍ୟା କରିବେନ କିମ୍ବା ପିଆଜ ରସୁଣ ଖାଇବେନି ତାହେଲେ ଆପଣଙ୍କ ପାପ ତ ଧୋଇ ହେଇଯିବନି କିନ୍ତୁ ଅ ଲୋକ ମଧ୍ୟ ଆମା ଉ ଯେହେତୁ ଭାରତ ସରକାର ଏ ଇଏରେ କିଛି କଡା ନିୟମ କରିନାହାନ୍ତି କିମ୍ବା ଲୋକମାନେ ବି ମଧ୍ୟ ଏପରି ସେ ସଚେତନ ହଉନାହାନ୍ତି କୁକୁଡାକୁ ଯୋଉ କୁକୁଡା ଆ ଦେଶୀ କୁକୁଡା ଯୋଉ କୁକୁଡା ଛଅ ମାସ ରୁ ବର୍ଷ ମାନେ ତାର ଅଙ୍ଗକୁ କିଛି ମାନେ ଡେଭଲପ କରିବାକୁ ସିଏ ସେଇ କୁକୁଡାକୁ ସେଇ କୁକୁଡାକୁ ସେ ଫାର୍ମ ରେ ଆ କିଛି ଇଞ୍ଜେକ୍ସନ ଦେଇ ମାସେକରେ ବଢେଇ ଦିଅନ୍ତି ସେଇ କୁକୁଡ଼ା ସେଇ କୁକୁଡ଼ା ଖାଇ ଆମ ଦେହ
ଆପଣ ତ ଠିକ କହିଲେ ସେଇ କୋଉ ସେ ଶୁଣନ୍ତୁ ଶୁଣନ୍ତୁ ସେଇ କୁକୁଡାକୁ ତ ଯୋଉ ଆ ଯୋଉ ବିଷାକ୍ତ ପଦାତୈଳ ପଦାର୍ଥ ଦିଆଯାଉଛି ତାହା ଖାଇଲେ ମଣିଷଙ୍କୁ ମଧ୍ୟ କ୍ୟାନସର ହଉଛି କର୍କଟ ରୋଗର ଶିକାର ହଉଛନ୍ତି ତଥାପି ଲୋକ ମାନେ ମାନୁନାହାନ୍ତି ସେଇୟାକୁ ଭକ୍ଷଣ କରୁଛନ୍ତି।
ଆଜ୍ଞା ଆପଣ ଏଇନା କହିଲେ ଆପଣ ମଧ୍ୟ ଚିକେନ ଖାଇକି ଆଇଲେ। ଆପଣ ବି ମାନେ ମାଂସ ଖାଇକି ଆଇଲେ ଆପଣ ଆ ଦେଶୀ ଖାଇଲେ ନା ବିଦେଶୀ ଖାଇଲେ? ଆପଣ କିମ୍ବା ରାଶି କିମ୍ବା ରାସାୟନିକ ଆଜ୍ଞା
ମୁଁ ଏବେ ଛେଳି ମାଂସ ଜଷ୍ଟ ଖାଇକି ଆଇଲି।
ଆଜ୍ଞା ଆଜ୍ଞା ମୋର ଭୁଲ ଆ- ତ୍ରୁଟିକୁ କ୍ଷମା କରିବେ
ଏହାକୁ ଏକ ସରକାର ଗୋଟେ ବଡ ପଦକ୍ଷେପ ନବା ଦରକାର ନା ନାହିଁ କହୁନାହାନ୍ତି। ଯୋଉ ତୈଳ ବିଷାକ୍ତ ତୈଳ ପଦାର୍ଥ କୁକୁଡା ଦେହରେ ଦିଆଯାଉଛି ତାହାକୁ କେମିତି ବି -ବ୍ୟାନ କରିବେ ସରକାର ଗୋଟେ ବଡ ନିଶ୍ଚତି ନବା ଦରକାର ନା ନାଇଁ
ସରକାରୀ ବିଷୟରେ କିଛି କହନା ସରକାରୀ ବିଷୟରେ ଆଜ୍ଞା ଆଜ୍ଞା ନିହାତି ନିଶ୍ଚିନ୍ତ ରୁ ହୁଁ ଆଜ୍ଞା ରାସାୟନିକ ଯୋଉ ରାସାୟନିକ ଅପମିଶ୍ରିତ ଇଏ ଗୁଡିକ ବ୍ୟବହାର କରୁଛନ୍ତି। ଅ ଯାହା ଫଳରେ କୁକୁଡା ଗୁଡିକ ନିଜତ୍ଵ ନିଜେ ଚାଲିବା ପାଇଁ ସକ୍ଷମ ମଧ୍ୟ ହେଇନଥିବେ କିନ୍ତୁ ଏଗୁଡିକ ଆମେ ଖାଇକି ଆମ ଦେହକୁ ଖରାପ କରୁଛେ ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତି ହଉଥେ ଆଉ ଉ ହୁ ଏଇ ଭଗବାନଙ୍କ ଦୟାରୁ ଆମେ ଉପରକାମି ହେଉଛେ ଆଉ
ଆପଣ ତ ଭଲ କଥା କହିଲେ। ଆମେ ଏଥରକ ଯଦି କାର୍ତ୍ତିକ ମାସରେ ଲୋକଙ୍କୁ ସଚେତନା କରାଇବା।
ଆଜ୍ଞା ଆପଣଙ୍କ ଆପ
ଆ ପୁଣ୍ୟ କରନ୍ତୁ ଏହା କଣ ଏକ ଭଲ କଥା ହବନି।
ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଏ ବିଷୟରେ ତ ଆମେ ଚର୍ଚ୍ଚା କଲେ। ବହୁତ ବର୍ଷ ବିତିଯିବ କିମ୍ବା ଆମ ଦୁହିଙ୍କ ହାତରେ କିଛି ନାହିଁ ସେ ବିଷୟରେ। ଠିକ୍ ଅଛି ମୁଁ ଏବେ ରହୁଛି ଆପଣଙ୍କୁ କିଛି ସମୟ ପରେ କଲ୍ କରିି
ଆଜ୍ଞା।